ହଁ ତମ ନାଟା ବଢିଆ ନାଆଁଟିଏ?
ହଁ ହଁ
ଆଉ
ଆପଣଙ୍କୁ ମୋ ନେମ୍ ଭଲ ଲାଗିଲା।
ହୁଁ।
ଯାହା ହଉ ଧନ୍ୟବାଦ।
ନା ବଢିଆ ଲାଗିଲା ବଢିଆ ନାଆଁ ଟି।
ଆପଣଙ୍କ ଭଏସ୍ ବି ବହୁତ ସୁଇଟ ମତେ ଆପଣଙ୍କ ଭଏସଟା ଭଲ ଲାଗିଲା।
ହଁ।
ହୁଁ ହୁଁ।
ଧନ୍ୟବାଦ ମୋ ତରଫରୁ ଢେର୍ ସାରା ଧନ୍ୟବାଦ।
ଓ ହଉ।
ହୁଁଁ। ଆଉ ଯୋଉ ପୁରୀ କଥା ଯୋଉ କହୁଥିଲେ ପୁରୀ ଆମେ ବି ସେମିତି ଆମେ ପା ପାଞ୍ଚ ଭଉଣୀ ଆମ ପାଞ୍ଚ ଭଉଣୀଜାଙ୍କ ମ୍ୟାରେଜ ସରିଲାଣି ଯେ ଆଉ ପାଞ୍ଚ ଭଉଣୀ ପା ପାଞ୍ଚ ଭିଣେଇ ଆଉ ହଉଛି ଛୁଆ ପିଲା ଯେତିକି ହେଇଥିବେ ଜଣକା ଦିଦିଟା। ହୁଁ ହୁଁ ହୁଁ ହୁଁ ସବୁ ପୁରୀରେ ଆମର ସେଠି ଘର ଅଛି। ସେଠିକି ପଲାଉ ଭଡା ତ ପଢିବାରେ ନାହିଁ ଏ ଦି ଚାରି ଦିନ ନେଖା ରହିକି ରୋଷେଇ ବାସ ତ ଯାହା ମଟନ ଚିକେନ ସେ ମାଛ ସେ ଯୋଉ ଯାହା ମନ ହେଲା ଖାଇକି ଆଉ କିଏ ବୁଲୁଚି ଖାଇକି ସେ ରୁମ ରେ ସବୁ ଗଢିବେ ଘଏନେଖା ଯେମିତି ରାତି ଦଶଟା ହବ ଉଠିବେ ସମୁଦ୍ର କୂଳକୁ ଯିବେ ବହେ ବୁଲିବେ ସେଠି ଖାଇବେ ପିଇବେ ସବୁ ଆସିବୁ ସେମିତି ତାପର ଦିନ ତାପର ଦିନ ମନ୍ଦିର। ଏମତି ଗୋଟେ ଗୋଟେ ଦିନରେ ଆମେ ସମୁଦ୍ର କୂଳ ଦିନେ ହେଲେ ମନ୍ଦିର ଦିନେ ଏମିତି ଆମେ କରୁ ଯୋଉ ମଜା। ଆଉ ଏବେ ହେଇ ମୋ ସାନ ମୋ ସାନ ଭଉଣୀର ଛୋଟିଆ ପୁଅ ଟିଏ ତାର ବି ଛୋଟ ପୁଅ ଟେ ସିଏ ଯାଇ ଯାଇପାରୁନି ମୋର ବି କିଏ ଯାଇପାରୁନ ନହେଲେ ଆମେ ଏଇ ଖରାରେ ଖରାରେ ଯାାଉ ଏଇ ଏପ୍ରିଲ ମେ ବେଳକୁ।
ଏବେ ସମସ୍ତଙ୍କ ଛୁଟି ଥାଏ ନା ଯିଏ ଯା ଏ ମାନେ ସ୍କୁଲ ହଉ କି ଅଫିସ ହଉ ସେଇ ଟାଇମରେ ସବୁ ଛୁଟି।
ହୁଁ ଆଉ ଏଇ ଛୁଆଙ୍କ ଏଇ ଛୋଟ ଛୁଆ ଛୁଆ ମୋର ହେଇଗଲା ତାର ବି ଛୋଟ ଛୁଆଟେ ସେଇଥିପାଇଁ ଆମେ ଯାଇପାଇଲୁନୁ ଆଉ।
ଓଃ ହୋ ଏମିତି ଗଲେ ଭଲ ମଜା ଲାଗେ ନା ସମସ୍ତେ ମିଶିକି ଗଲେ। ମାନେ ଭାଇ ଭଉଣୀ ସମସ୍ତେ ମିଶିକିଯିବ ଗୋଟେ ମଜା ଅଲଗା ଟାଇପ ର ହଁ।
ଆମେ ଭଉଣୀ ଭିଣେଇ ଆଉ ଛୁଆ ପିଲା ସବୁ। ଆଉ ଆମ ନନା ଆଉ ଭାଉଜଙ୍କୁ ତାଙ୍କୁ ଆମେ ନିଅଉନୋଉ। ତାଙ୍କୁ ନେଲେ ଆମେ କମ୍ଫର୍ଟେବୁଲ ହେଇପାରୁନୁ ସ ସିଏ ଆମ ବଡ ଭାଇ ଭଉଣୀ ହଁ ସେ ବଡ ସମସ୍ତଙ୍କ ଠାରୁ ବଡ ଆମ ପାଞ୍ଚ ଭଉଣୀଙ୍କ ଠାରୁ ବଡ।
ହଉ ହୁଁ।
ତାଙ୍କୁ ନେଇ ପାରୁନୁ ଆମେ ସେଥିପାଇଁ ନିଅଉନୁ ସେ ରାଗନ୍ତି କିନ୍ତୁ ଭାଉଜ ଆମ ନନା।
ହଁ।
ଓଃ ହୋ।
ସେ ଟିକେ ବଡ ଆପଣଙ୍କ ଠାରୁ?
ନାଁ ସିଏ ବହୁତ ବଡ ନନା।
ଓଃ ହୋ।
ହୁଁ ସେ ସମସ୍ତଙ୍କ ଠାରୁ ବଡ ନା। ଆଉ ଆମେ ସବୁ ତା ତଳେ ପାଞ୍ଚ ଭଉଣୀ। ଆଉ ମୁଁ ଚାରି ନମ୍ବର ଭଉଣୀ ମୋ ତଳେ ଆଉ ଜଣେ ଭଉଣୀ ଆଉ। ମୋ ସାନ ଭଉଣୀ ଆଉ ମୋ ତଳେ ଆଉ।
ହୁଁ।
ହୁଁ ଆଗ କାଳରେ ଦେଖୁନା ପାଞ୍ଚ ପାଞ୍ଚ ଛଅ ଟା ନେଖା ଛୁଆ କରନ୍ତି ହଉଚି ହଁ। ହଁ ବାପା ବୋଉ ହୁଁ ମୋ ବୋଉ ସେଇ ଏତେ ଛୁଆ ଯୋଉ ହେଇଯାଇଚି ଯେମିତି ଆମେ ସବୁ ବୋଉ ରୋଗିଣା ପୁରା ହେଇଯାଇକି ବୋଉ ବି ନାହିଁ ଆଉ। ସେ ଏବେ ଏକ୍ସପାୟାର୍ଡ କରି ଯାଇଚି ବୋଉ।
ବାପା ଅଛନ୍ତି ନା?
ହଁ ବାପା ଅଛନ୍ତି।
ବୋଉର ହାର୍ଟ ବା ବାହାରିଲା, ବୋଉ ମୋ ବାହାଘର ବର୍ଷ, ମୋ ବାହାଘର ତିନି ମାସ ହେଇଥିଲା।
ଭାରି ମାର ମନ ଦୁଃଖ ହେଇଥିବ କିନ୍ତୁ।
ଭଗବାନ୍ ମୋ ବୋଉ କୁ ଯେତବଳେ ମୁଁ ଗଲି ମତେ ଦେଖିକି ମୋ ନାଁ ଟାକୁ ଡାକି ଦେଇକି ତା ଜୀବନ ପଳେଇଲା।
ହୁଁ।
ଭଲ୍ ପାଏ ମୋ ବୋଉ ତା ପାଞ୍ଚ ଝିଅଙ୍କୁ ତା ପୁଅକୁ ଯେତିକି ନ ଭଲ ପାଏ ଆମର ଭଉଣୀ ଗୁରାକୁ ସବୁ ମୋ ବୋଉ ବହୁତ୍ ଭଲ୍ ପାଏ। ଏୟା ଆଉ। ରାତିରେ, ଆଜି ରାତିରେ ଭଲ ଥଣ୍ଡା ଲାଗିଵ।
ହଁ ଆଜି ବର୍ଷା ଏମିତିରେ ହଉଚି ବି ଛାୁଡୁନି ଟୋଟାଲି।
ଏ ରୋଡ ଜାମ୍ ହେଇଯାଇଚି ଗାଡି ସବୁ ଠିଆ ହେଇ, ଦେଖୁଥିଲି ଝରକା ରେ।
ଆଜି ବଢିଆ ଥଣ୍ଡା ଲାଗିବ, ଆଜି ଏସି ଲଗେଇବାକୁ ପଡିବନି।
ବଢିଆ ଲାଗିବ।
ଉହୁଁ-ହୁଁ-ହୁଁ-ହଁ। ଝରକା ଟିକେ ମେଲା କରିଦବ ବଢିଆ ପବନ୍ ଆସିବ, ଇଆଡେ ଫ୍ୟାନ ଥଣ୍ଡା ଲାଗିବ।
ହୁଁ-ହୁଁ ମଶା ଆସୁନାହାନ୍ତି, ଝରକା ମେଲା ହବ।
ହଁ ମଶା ଆସୁନାହାନ୍ତି, ଆମ ଏ ଆମ ଏଠି ଏତେ ମଶା ଲାଗୁନାହାନ୍ତି ତ।
ହୁଁ ଆମର ଏଠି ହବ ଡ୍ରେନେ ମୁନ୍ସିପାଲ୍ଟି ଡ୍ରେନ୍ ଯାଇଚି ଯୋଉ ମଶା।
ହୁଁ। ଅଙ୍କଲ୍ ଏବେ କୋଉଠି ଅଛନ୍ତି, ଆସିନାହାନ୍ତି ଘରକୁ
ନା ସିଏ ଏଇ ମାର୍କେଟରେ ଥିବେ, ବସିଥିବେ କୋଉଠି। ତାଙ୍କ ଗୋଷ୍ଠୀଙ୍କ ପାଖେରେ ବସିଥିବେ, ଦି ଚାରି ଜଣ ସାଙ୍ଗ ତାଙ୍କର।
ହଁ ସନ୍ଧ୍ୟାବେଳେ ଯାଇଁକି ଟିକେ ମଜାମସ୍ତି କରିବା କଥା ଆଉ।
ହୁଁ ସନ୍ଧ୍ୟା ସିଏ ସେଇ ଯାଆନ୍ତି ଯୋଉ ତାଙ୍କ ସର୍ଭିସ ସେଣ୍ଟର୍ କୁ। ସେଇଠି ତାଙ୍କର ସନ୍ଧ୍ୟାବଳେ ତାଙ୍କର ବନ୍ଦ କରିକି ସେଠି ବସିକି ତାଙ୍କର ଆସନ୍ତି ଆଉ ନଅଟା ଦଶଟା ବେଳୁକୁ ଆଉ।
ଆଉ ରଜ ପାଇଁ ଝିଅ ପାଇଁ ଡ୍ରେସ୍ କରିସାଇଲେଣି?
ହେଇଚି, ମୁଁ ଦିଟା କରଚି ତା ଦାଦା ଗୋଟେ କରିଚନ୍ତି। ଆଉ ପୁଅର ବି ତା ଦାଦା ଦିଟା କରିଚନ୍ତି। ନା ତା ଦାଦା ତିନିଟା ଆଣିଚନ୍ତି ତିନି ରଜରେ, ଆଉ ଆମ
ର ଗୋଟେ
ଓହୋ ବଢଆ ଆଉ, ଆପଣଙ୍କର ଆଣିଚନ୍ତି ନା?
ଛୋଟ ଛୁଆ ଟା ନାଇଁ କି କଣ
କୁଆଡେ ତ ଛୋଟ ଛୁଆ ଯିବାର ନାହିଁ, ଘରେ ରହିବା କଥା।
ହଁ କଣ କରଚି ମୋର ଡ୍ରେସ୍ ନାଇଟି ସବୁବେଳେ ତ ହଉଚି ଆଉ, ନ ହଉ ରଜରେ। ଏଇଟା ତେଲ ଫେଲ ଲାଗି ସିବୁ ନଷ୍ଟ ହେଇଯାଉଚି। ଛୁଆ ଶୁଶୁ ଗୁଗୁ
ହଁ।
ଓହୋ। ହୋଉ। ଏଇ ରୋଷେଇ ସରିଲା ତ ମୁଁ ଫ୍ରି ହେଲି ସେଇଥିପାଇଁ କଥା ହୋଉଚି ଆଉ।
ଓ ଆଜି ରାତିରେ ରୋଷେଇ କଣ?
ଆଉ ରୋଷେଇ ବନ୍ଧାକୋବି ତରକାରୀ ଥିଲା ସିଏ କଣ ପିଆଜ କଞ୍ଚାଲଙ୍କା ଟିକେ ଭାଜିଦେଲି ତ ରୁଟି କରିଦେଲି ଆଉ।
ହୁଁ ତ ବଢିଆ ଆଉ।
ଆଉ ଝିଅ ତାର କହିଲା ଆଳୁ ପରଟା ଖାଇବ ତାର ଗୋ ପରଟା ଟେ
ଓହୋ ମାନେ ଏମିତି ଛୋଟ ଫ୍ୟାମିଲି ରହୁଥିବ ମାନେ ଯାହାବି କଣ ଗୋଟେ କରିଦେଲେ ଖାଇଦେଲେ ହେଲା। ଯେତେବେଳେ ଯୋଉଟା ବି ଇଚ୍ଛା ହବ ସାଙ୍ଗ ସାଙ୍ଗ ବନେଇକି ଖାଇଦବ।
ହ୍ୟାଲୋ।
ଏ ଘର ଖାଇବା ତାର
ହଁ ହ୍ୟାଲୋ।
ହଁ ଶୁବୁଚି।
ହଁ ଆପଣଙ୍କ ଭଏସ୍ ଟିକେ ମାନେ ଇସୁ ହେଲା ତ ନେଟୱାର୍କ ଇସୁ ବୋଧେ କି କଣ?
ହଁ ମୁଁ ହୋଉ ମୁଁ ଯାଉଚି ସେପଟକୁ ହଁ। ଏ ବର୍ଷା ହୋଉଚି ତ ସେଇ ୱାଇ ଫାଇରେ ପାଣି ଫସିି ଯାଇଚି ନା କଣ। ଏଇାଆ ଆଉ କଣ ହଁ ତ ମେସିନ ଉପରେ ଲାଗିଚି।
ହୁଁ।
ହୁଁ।
ଆଜି ବି ନେଟୱାର ବୋହୁତ ସ୍ଲୋ ହୋଉଚି ଉଁହୁଁ।
ହଁ ସେ ବର୍ଷା ପାଇଁ ବୋଧେ ସ୍ଲୋ ହୋଉଚି।
ହଁ ଆଜି ବର୍ଷା ହୋଉଚି ନା ବର୍ଷା ହେଲେ ସବୁ ନେଟୱାର୍କ ପୁରା ସ୍ଲୋ ହେଇଯାଏ।
ହୁଁ। ଆଉ ରଜରେ ଦୋଳି ଫୋଳି ଲଗା ହବ ନା ହେଇସାଇଲାଣି।
ଦୋଳି କଣ ଆମ ଘରେ ହଁ ଗୋଟେ ଲାଗି ଚି ଆମ ସାନ ଝିଅ ଅଛି ନା ସିଏ ତାର ବାପାଙ୍କୁ କହିକି ତାର ଲଗେଇ ଦେଇଚି।
ହୁଁ।
ଆମ ଗାଁରେ ରଜ କଣ ସେମିତି ତ କିଛି ଏବେ ଆଉ ହୋଉନି। ହଁ ଏଇ ଗୋଟେ ଜାଗାରେ ଦୋଳି ଫୋଳି ଟିକେ ମେଞ୍ଚେ ପଡେ ଆଉ ମାଇକ୍ ଫ୍ୟାଇକ୍ ଟିକେ ବାଜେ ଏ ଆଉ କେଉଁଝର ସାଇଡ୍ ରଜ କିନ୍ତୁ ପୁରା ବଢିଆ ହୁଏ। ପୁରା ଫେମସ୍ ସେପଟେ ରଜ ଆଉ।
ଆମର ତ ଏଇଠି ଆମରେ ଏପଟେ ଫେମସ ନୁହଁ କି। ଏଇଠି ଅଳ୍ପ ବାଟ ଚା ରି ସାତ ଆଠ କିଲୋମିଟର ହବ। ଇଏରେ ରାମରଜା ପୁରା ଫେମସ୍।
ଓହୋ।
ଜାଣିଚ ନା ରାମରଜା?
ନାଁ ଜାଣିନି।
ଓ ଏଟା ଫେମସ ପୁରା ରାମରଜା।
ହୁଁ ନା ମୁଁ ଜାଣିନି।
ରାମ ରଜା ହୁଏ ପୁରା ଗୋଟେ ନଈ ଅଛି ସେ ପାଖରେ। ବଢିଆ ପୁରା ଲୋକ ତିନ ଦିନ ପୁରା ପୁରା ଗହଳି ମାନେ ଦୋକାନ ବଜାର ସବୁ
ହଁ।
ମୋ ବାପ ଘର ପାଖରେ ସେ ଗାଁ ପାଖାପାଖି। ହୁଁ।
ନା ମୁଁ ଜାଣିନି।
ହୁଁ ଜାଣିନଥିବ ଆଉ। ରାତିରେ ଖାଇକି ଶୋଇପଡିବ ଥଣ୍ଡା ଲାଗିବ ଆଉ। ସାଢେ ଆଠଟା ହେଲାଣି ରୋଷେଇ ବି ସରିବଣି ମା ସାରିବେଣି।
ନା ରୋଷେଇ କରିନାହାନ୍ତି ଆସିନାହାନ୍ତି ନା କହି ଗରମ ଗରମ ଆ ଆସିବେ ସମସ୍ତେ ଟିକେ ଲେଟରେ, ଆଉ ଗରମ ଗରମ ଏକାଥରେ କରିବେ ଖାଇବେ ଆଉ
ହଁ ଅଟା ଚକୁଟିକି ରଖିଦେଇଥିବେ ଯାହା କରିବା କଥା କାଟିକି ରଖିଦେଇଥିବେ ଏକାଥରେ ବସିଲା ହେଲା ଆଉ କଣ।
ହଁ ଅଟା ଦଳିକି ରଖିଦେଇଛନ୍ତି ଆଉ ଭଜା ଭାଜିବେ। କୋବି ବୋଧେ ଭାଜିିବେ ନା କଣ ସେଇଟା ବି କାଟି ଦେଇଛନ୍ତି।
ହଁ ହୁଁ ଦିଟା ଚୁଲା ଲଗେଇଦେଲେ ଏପଟରେ ରୁ ଟି ସେପଟେ ଭଜା ହେଇଗଲା।
ହଁ ସାଙ୍ଗେ ସାଙ୍ଗେ କେତେ ଟାଇମ ଲାଗିବ।
ହଁ ଅଧଘଣ୍ଟରେ କାମ ଶେଷ। ମତେ ବି ରୋଷେଇ କରିବାକୁ ବହୁତ ଭଲ ଲାଗେ ମୁଁ ବି ବହୁତ ସାଙ୍ଗେ ସାଙ୍ଗେ କରିଦେବି ରୋଷେଇ।
ହୁଁ ମତେ ବି ରୋଷେଇ କରିବାକୁ ବଢିଆ ଲାଗେ। ଆଉ ମୁଁ ଭଲ ଟେ ଭଲ ଟେଷ୍ଟି ଟେଷ୍ଟି ବି ବନେଇପାରେ।
ଓ ହୋ ହୋ। ହୁଁ ମୁ ଟିକେ ନ ଏ ଆମିଷକୁ ଟିକେ ଭ ଭଲ କରେ।
ହଁ ମୁଁ ବି ସେମ। ଏ ଚିକେନ ଆଉ ମଟନ ମତେ ବେଶୀ କଲେ ମାନେ ମୁଁ କଲେ ମୁଁ ଘରେ ସମସ୍ତେ ଖାଇବାକୁ ପୁରା ଭଲ ପାଆନ୍ତି।
ହଁ ହୁଁ ଭଲ ଆଉ ଆମର ପ୍ରଥମ ରଜରେ ମଟନ ହବ ଆସିବ ଆମ ଘରକୁ ଖାଇବା ବି। ହି ହି ହି
ହଁ ମିଶିକି ବନେଇବା ମିଶିକି ବି ଖାଇବା।
ହଁ। ହଉ ହଉ ପୁଅଟା ଟିକେ ମାନେ ଓହଳିଲାଣି ମୁଁ କାନ୍ଧରେ ପକେଇଥିଲି ତ।
ହଉ ହଉ।
ହଉ।